ହାଲୋ।
ହଁ ନମସ୍କାର ଆଜ୍ଞା। ହାଲୋ।
ଆଜ୍ଞା ଆଜ୍ଞା ଆଜ୍ଞା ଆମେ ବହୁତ ଭଲ।
ହଁ ଆପଣଙ୍କର ହାର୍ଟ ରୁ ସର୍ଜରୀ ଥିଲା।
ହଁ ଆଜ୍ଞା ଆଜ୍ଞା ଆମେ ସମାପ୍ତ କରିଦେଇଛୁ, ଆମର ହୃଦୟର ଅପରେସନ ଆମର ସମାପ୍ତ କରିଦେଇଛୁ ଆପଣ ଆମେ ବହୁତ ସୁସ ଅଛି ଆଜ୍ଞା ଆପଣ କେମିତି ଅଛନ୍ତି?
ମୋର କିଡନୀର ସର୍ଜରୀ ହଉଥିଲା ତ ମୋର ଷ୍ଟୁ ଷ୍ଟୋନ ବାହାରିଚି। କିଡ଼ନୀରେ ଷ୍ଟୋନ ଅଛି।
ଓହୋ ଆପଣ ତାହେଲେ ଅସୁସ୍ଥ ଅଛନ୍ତି ଏବେ? ଆପଣ ତ ବି ଅସୁସ୍ଥ ଅଛନ୍ତି?
ହଁ। ହଁ କିଡନୀରେ ଷ୍ଟୋନ ଆସିଲେ କେମିତି? ମୁଁ ହଁ ଜାମ୍ମୁ କାଶ୍ମ ନୀରି ଆଡେ ଟିକେ ଯାଇଥିଲି ତ ସେଠି ଟିକେ ପଥର ହା-ହା-ହା
ହଁ ମୁଁ ଟିକେ ବୁଝିପାରୁନି ଆପଣ ହା - ହା। ଆଉ ଆପଣ କଣ ଖାଇଥିଲେ ଏବେ?
ମୁଁ ଭାତ ଆଉ ଘୁଗୁନି ଖାଇଥିଲି ଆଉ ଶାଗ ଭଜା।
ହଉ ଆପଣ ଭାତ ଘୁଗୁନି ଏବେ ଖାଇଛନ୍ତି, ଆପଣ ଜଳଖିଆ ତାହେଲେ କଣ ଖାଇଛନ୍ତି? ନା ଆପଣ ଜଳଖିଆ ଜାଗାରେ ଏଇଟା ଖାଇଛନ୍ତି।
ହଁ ଏଇଟା ମୋର ଜଳଖିଆ ଥିଲା, ଆଜିର ଲଞ୍ଚ ଥିଲା, ଆଜିର ବ୍ରେକ୍ଫାଷ୍ଟ ଥିଲା, ଆଜିର ଡିନର ବି ଥିଲା। ।
ଆଜ୍ଞା ଆଜ୍ଞା। ଆପଣ ତ ରାତିରେ ଆଉ କିଛି ଖାଇବେନି ତା ବୋଧ?
ନା ଆଉ ଯାହା ଖାଇବାର ଥିବ ତ ମୁଁ ଅ ହଁ ସେଇଟା ମୁଁ ହୋଟେଲରୁୁ ଖାଇଥିବି। ହଁ ଆମର ଗୋଟେ ହୋଟେଲ ଅଛି। ଆମ ଆମ
ଆଜ୍ଞା ଆପଣଙ୍କର କାମ ଏବେ କେମିତି ଚାଲିଛି ଆଜ୍ଞା ଆପଣଙ୍କର?
କାମ ଠିକ ଠାକ ଚାଲିଛି ଆଜି ବିଦ୍ୟାଳୟ ମହାବିଦ୍ୟାଳୟ ଥିଲା। ଆ ମୋର କାମ ହୋଟେଲରେ ଠିକ ଠାକ ଚାଲିଛି। ମହାବିଦ୍ୟାଳୟ ମୋର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ଵୟଂଚାଳିତ ମହାବି ବିଦ୍ୟାଳୟ ଭୁବନେଶ୍ୱରରେ ଉପସ୍ଥାପିତ।
ହଁ ଆମେ ଜାଣିଛୁ ଆଜ୍ଞା ଆମର ବି ମହର୍ଷି କଲେଜ ଅଫ୍ ନାଚୁରାଲ ଲ ହଁ ଯୋଉଟା କି ଆମର ଅଛି ଶହୀଦ ନଗରରେ। ଆପଣଙ୍କର ବୋଧ୍ ହୁଏ ବିଜେପି ନଗରରେ ଅଛି। ଛି ଆ ଉଚ୍ଚ ନ୍ୟାୟାଳୟ ଆଡେ ଅଛି ଆଜ୍ଞା। ଆପଣଙ୍କ କଲେଜ ଟା ବୋଧ ହୁଏ ବିଶ୍ୱବିଦ୍ୟାଳୟ। ଉଚ୍ଚ ନ୍ୟାୟାଳୟ ଆପଣଙ୍କ ହଁ। ଆଜ୍ଞା ମହାବିଦ୍ୟାଳୟ ଆପଣଙ୍କର ସେଇଠି ଉପସ୍ଥାପିତ ଅଛି ହଁ କୁହନ୍ତୁ
ଟିକେ ଆଜ୍ଞା ନେଟୱାର୍କ ଇସ୍ୟୁ ରହୁଛି ତ ସେ ଠିକ ହେଇଯିବ କିଛି ସମୟ ପରେ।
ଆଜ୍ଞା ଆପଣ ଆପଣ ଚାରିଟା ବେଳେ କୁଆଡ଼େ ବୁଲିବାକୁ ଯାଇଥିଲେ କି ଆଜି?
ଆଜି ଚାରିଟା ବେଳେ ବ୍ରହ୍ମେଶ୍ଵର ମନ୍ଦିର ଯାଇଥିଲି। ମୋର ସାଙ୍ଗ ଦିଟା ଆଇ ଥିଲେ ବଲ୍ ଖେଳିବାକୁ ଆସିଥିଲେ କିନ୍ତୁ ମୁଁ ତାଙ୍କୁ ଆ ସିଦ୍ଧାର୍ଥ ଭାଇଙ୍କ ଯୋଉ ମନା କରିଦେଇଥିଲେ ତ ସେ ଟିକେ ରୁଷିକି ପଳେଇଲେ। ଆଉ ନିଜ ବଲ୍ ସହ ମୁଁ ଖେଳି
ଭାଇ ନା ନାଇ ସିଦ୍ଧାର୍ଥ ଭାଇ ପଳେଇଲେ ରୁଷିକି?
ନା ସିଦ୍ଧାର୍ଥ ଭାଇ ରୁଷିକି ଯାଇନାହାନ୍ତି। ବଲ୍ ଖେଳିବାକୁ ଯାହାଙ୍କୁ ଡାକିଥିଲେ ସେମାନେ ରୁଷିକି ପଲେଇଲେ।
ଓହୋ ହୋ ଆପଣ ତାଙ୍କୁ ମନା କାହିଁ କଲେ? ଆପଣ ଖେଳିଥାନ୍ତି ନା ଆଉ ଆପଣ ଡା ଖିଥିଲେ ଏତେ ଶ୍ରଦ୍ଧା ରେ ଆପଣଙ୍କ ସାଙ୍ଗ ମାନଙ୍କୁ ସେମାନେ ମଧ୍ୟ ଆସିଥିଲେ। ଆପଣ ଖେଳିଥାନ୍ତେ।
ହଁ ମୁଁ ତାଙ୍କୁ ଡାକିନଥିଲି ସେ ହଠାତ୍ ହିଁ ମୁଁ ଶୋଇଥିଲି ତ ମତେ ଡାକିିଲେ କହିଲେ ଆସ ବ୍ରହ୍ମେଶର କୁ ଆ ତ ମୁଁ ଆଉ ଅ ତ ମୁଁ ତାଙ୍କୁ ଟିକେ ମନା କରିଦେଇ ଥିଲି କଟୁ ଶବ୍ଦ ଟିକେ କରିଥିଲି। ତ ସେ ଆଉ ଲେନି ପଳେଇଲେ। ହଁ ଏ ତ ଶୋଇକି ଉଠିଲା ପରେ ଟିକେ ହଁ ଟିକେ ମୋର ଅପବ୍ୟବହାର ହୋଇ କଟି ହଁ ଟିକେ ମୋର ଆଜି ମୁଁ ଟିକେ ଅଧିକ ମଦ୍ୟପାନ କରିଦେଇ ଥିଲି ମୋ ହୋଟେଲ ଭିତରେ, ଆଉ ଜାଣିଥିବେ ହଁ ମୁଁ ମଦ୍ୟପାନ କରୁଛି। ଆଜି ଆପଣଙ୍କୁ ମୁଁ କି କିଛି ଫଟୋ ପଠେଇବି ଆପଣ ଦେଖିପାରିବେ।
ଆଜ୍ଞା ଆପଣ ପଠାନ୍ତୁ ଆଜ୍ଞା ହଁ। ଆପଣ ମଦ୍ୟପାନ କାଇଁ କରୁଛନ୍ତି। ଆପଣ ଆଜ୍ଞା ପଠଉନାହାନ୍ତି ପଠା ହ୍ୟାଲୋ।
ପଠ ପଠେଇବି ଆପଣଙ୍କୁ। ଆଜି ଆଜି ଟିକେ ମଦ୍ୟପାନ ହେଇଯାଇଥିଲା। ତ ହଁ କେ କେମିତି ଅଛନ୍ତି ଆପଣ। ଆପଣଙ୍କ ଶରୀର କିଡନୀରେ ଷ୍ଟୋନ ବି ବାହାରି ହଁ ଆଜି ସକାଳେ ମୁଁ ସେଥିପାଇଁ କାହା ସହ କଥା ହେଇପାରୁନି ଆଜି ଆ କଥା ହେଇପାରୁନି ଆପଣ ମାନଙ୍କ ସହ। ଚିକୁ ଚିକୁୁ ଭାଇ କହୁଥିଲେ। ନା ମୋର ଜ୍ୟେଷ୍ଠ ଭ୍ରାତାଙ୍କ ସହ ଯାଇଥିଲି। ।
ଓହୋ ଆପଣ ଭ୍ରାତାଙ୍କ ସହିତ ଯାଇଥିଲେ। ଆଜ୍ଞା
ଜଷ୍ଟ
ହଁ ହଁ।
ତ ଆପଣ ଆଜି ମହାବିଦ୍ୟାଳୟରେ ଆପଣଙ୍କର
ଆଜ୍ଞା ଆଜ୍ଞା ଆମର ଆଜି ଗୋଟେ ଆଜ୍ଞା ଚମତ୍କାର ଆଶ୍ଚର୍ଯ୍ୟକର ପରୀକ୍ଷା ଥିଲା ଆଜ୍ଞା। ହଁ ଆମର ଆଶ୍ଚର୍ଯ୍ୟକର ପରୀକ୍ଷା ଥିଲା ଆମେ ପରୀକ୍ଷା ଦେଇଛୁ ଆଜ୍ଞା ହଁ ଆମକୁ ବହୁତ ଆମକୁ ଓ ମ୍ୟାମ ଆସିଲେ ଯୋଉ ଶିକ୍ଷୟିତ୍ରୀ ଆସିଲେ କହିଲେ ଯିଏ ଯାହା ଯେତିକି ପଢିଛ ତମେ ମନରୁ ଲେଖ ଆଉ ତମେ କାହାଠୁ ଦେଖିକି ଲେଖ ନାହିଁ। ହଁ ଆମେ ଟିକେ ଅତ୍ୟନ୍ତ ଭୟଭୀତ ହେଇଗଲୁ କାହିଁକିନା ଆମେ କିଛି ପଢିିନଥିଲୁ କି ଜାଣିିନଥିଲୁ। ଯେହେତୁ ଆମେ ଟିକେ ଅତ୍ୟନ୍ତ ବହୁତ ହେଇଗଲୁ ସେ ପୁଣି ଗୋଟେ ଗୋଟେ ଗୋଟେ ଗୋଟେ ଧାଡିରେ ବସେଇଥିଲେ ସମସ୍ତଙ୍କୁ ମୁଁ ଟିକେ କନ୍ଦିରେ ବସି ପଡିଛି। ଯେହେତୁ ଆମ ପଛରେ ନୁଚି ଯାଇଛି ସିଦ୍ଧାର୍ଥ ସିଦ୍ଧାର୍ଥ ଭାଇ ଆମର ଲୁଚି ଚିଯାଇଛନ୍ତି ସିଏ ମୋବାଇଲ ବାହାରକୁ ଟିପି ଦେଲେ ତ ଆମେ ବି ମୋବାଇଲ ବାହାର କରିକି ଟିପି ଦେଲୁ। ଆଜ୍ଞା।
ହଁ ଅତି ସୁନ୍ଦର।
ଆଜ୍ଞା ମ୍ୟାମ ଜାଣିବାର ନାହାନ୍ତି କିନ୍ତୁ ଆମେ ଗୋଟେ ଗୋଟେ ବେଞ୍ଚ ରେ ଏକା ଗୋଟେ ଗୋଟେ ବସିଥିଲୁ। ହଁ ମୁଁ ଆପଣ ଭାବି ପାରିବେିନି ମୁଁ କେତେ ଡରରେ ଆଜ୍ଞା ଆପଣ ଭାବି ପାରିବେନି ମୁଁ କେତେ ଭୟରେ ଆଜ୍ଞା ଟିପୁଥିଲି କାଳେ ମ୍ୟାମ
ହଁ ବହୁତ ହିଁ ଭଲ ଭୟ ଆପଣଙ୍କର ଆଉ ଆପଣଙ୍କ ସେଇ ଯୋଉ ଚୁଟି ଯୋଉ। ଅଧିକ ଥାଏ ଯୋଉ ସାର୍ ଙ୍କର ସେ ସାର୍ ଙ୍କୁ ଦେଖିଥିଲେ ଆପଣ ତ ଆ ହୁଁ ଟିକେ
ଆଜ୍ଞା ଆମେ ତ ହଲି ପାରିନଥାନ୍ତୁ ଆଜ୍ଞା ସେ ସାର୍ ଥିଲେ ଆଜ୍ଞା ହଁ ସେ ଆମକୁ ଅସଭ୍ୟ ଗାଳି ମଧ୍ୟ କରିଥାନ୍ତେ ଯଦି ଏମିତି କିଛି
ହଁ ଟିକେ ସେ ଏ ଗା ମାହୋଲ ବି ସେଇଭଳିଆ ଟିକେ ଥାଏ। ତ ଆପଣଙ୍କ ଥରା ଉଠେ ଆଉ ରାକେଶ ଭାଇ ଆପଣଙ୍କର ଯାଇନଥିଲେ ଦବାକୁ।
ନା ନା ରାକେଶ ଭାଇ ତ ବୋଧ ହୁଏ ଆମ କଲେଜ କୁ ଛାଡି ଆର ପାରିକି ଯିବେ କହୁଛନ୍ତି। ଆପାରି ନୁହଁ ଅଲଗା ଜାଗା ପଢିବାକୁ ଯିବି ବୋଲି କହୁଛନ୍ତି। ତେଣୁ ଆମେ କିଛି ବିଶେଷ ଜାଣିନାହୁ ସେ କଥା ଆଜ୍ଞା। ଆପଣ ତାଙ୍କ ସହିତ ବହୁତ ସମୟ ତାଙ୍କ ସହିତ ବିତେଇଥିବା। ଆ ସିଦ୍ଧାର୍ଥ ଭାଇଙ୍କୁ ଆପଣ ପଚାରି ପାରିବେ ହୁଁ।
ହଁ ତ ସିଦ୍ଧାର୍ଥ ପାଇଁ ବି ହଁ ବହୁତ ହିଁ ମନ ଦୁଃଖ କରୁଥିଲେ ସେ
ଆଜ୍ଞା ଆଜ୍ଞା କାହିଁ ନା ସେ ହଁ ଆଉ କାହା ସହ ମୁଁ ଯିବ। ଗାଡିରେ ବସିକି ବୁଲାବୁଲି କରିବି କଣ କରିବି ହୁଁ।
ହଁ ଆଉ ଆପଣ କେମିତି ଲାଗୁଚି ଆଜିର ଦିନ ପାଗ ବହୁତ ଭଲ ଅଛି?
ନାଇଁ ଆଜି ଦିନ ତ ବହୁତ ଭଲ ପାଖ ଦେଇଛି କାହିଁକିନା ସକାଳେ ଟିକେ ଖରା ହଉଛି। ଥିଲା କିନ୍ତୁ ଚାରିଟା ବେଳେ ଅ ଖରା ବେଳକୁ ଟିକେ ଖରାକ ବହୁତ ଖରା କମିଯାଇକି ଟିକେ। ବର୍ଷା ପାଗ ଦେଇଥିଲା ଯାହାକି ଅତ୍ୟନ୍ତ ମନୋରମ ଦୃଶ୍ୟ ଥିଲା।
ଓ ଆଉ ଆପଣଙ୍କର ଶରୀର ସୁସ୍ଥ ଅଛି ତ
ନାଇଁ ନାଇଁ ଆମ ଶରୀର ବହୁତ ସୁସ୍ଥ ଅଛି ଆପଣଙ୍କର ତ କଣ? ନାଇଁ ଆପଣଙ୍କର ବା କିଡନୀ କଣ ବାହାରିଛି କୋଉଠି ଆପଣଙ୍କର ହୃଦୟରେ ନା କୋଉଠି ବାହାରିଛି ଆପଣଙ୍କର
କିଡନୀ ଟିକେ ଅଛି ଯକୃତରେ ମୋର ଯକୃତ ଯକୃ ଯକୃତ ରେ ପଥର ବାହାରିଛି ମୋର ଟିକେ
ଓ ହୋ ଆପଣ ଟିକେ ଦେଖି ଚାହି ବାହାର କରନ୍ତୁ। ଖାଇବା ପାଇଁ ଟିକେ ବାର ଜିନିଷ ଖାଆନ୍ତୁ ନାହିଁ କଣ ଟିକେ ଜଗା କରନ୍ତୁ।
ସରି ମୁଁ ତାଙ୍କୁ ଚକୃତ କହିଲି ସେ ଆଜ୍ଞା ବୃକ୍ଷକ ସେ ବୃକ୍ଷକ।
ଓହୋ ଆପଣ ବୃପ ରେ ଯକୃତ କହିଦାଏକନ୍ତି କିଛି ଅସୁିଧା ନହି।
ବହୁତ ହିଁ ଭଲ ଆଉ ବହୁତ ହିଁ ବଡ ମିଷ୍ଟିକ। ମୁଁ ଖରାପ ତ ହଁ ବୁଝିପାରୁଥିବେ ଆପଣ ମୁଁ ଟିକେ ବୋହି ଦଉଛି ମୁଁ।
ହ ଆପଣ ବହି କେହି ଅାଉଛନ୍ତି।
ନା ସେ ଟିକେ ଏବେ ଜୋସିଲା ରହୁଛନ୍ତି ତ ସେ ଜୋସିଲା ହିଁ ନା ସେ କଲ କରୁଥିଲେ ତ କ ହଁ ସି ଗୋଟେ ଥର କଲ୍ କରିଥିଲେ ଆଉ ତା ପର ଥର ମୁଁ ତାଙ୍କର ଡବଲ ଠିକ କରିଦେଇଛି
ଓହୋ ଆପଣ ତାଙ୍କୁ ସମ୍ପର୍କ କରୁଛନ୍ତି ଆପଣଙ୍କ ସାଙ୍ଗ ସହିତ। ନା ସେ ଆମକୁ ମେସେଜ କରିଛନ୍ତି ହଁ। ନାଇ ନା ଆମେ ତାଙ୍କ ସହିତ ସମ୍ପର୍କ ଏ ପର୍ଯ୍ୟନ୍ତ ଯୋଡିିନୁ। ହଁ ସନ୍ଦେଶ ଆମକୁ ପଠେଇ ଉଠେଇଛନ୍ତି ସେ ଆପଣ ଫାଙ୍କା ଅଛନ୍ତି କି ନାହିଁ ତେଣୁ ଆମେ ତା କିଛି ପ୍ରତି ର ଦେଇନାହୁଁ ହଁ।
ହଁ ସେ ଟିକେ ଏବେ ବାଉଳ ଚାଉଳ ହଉଛନ୍ତି ଟିକେ ବିଚଳିତ ହଉଛନ୍ତି। ହଉ ଇଏ ତ ଆ ସେମିତି ହଉଛନ୍ତି ତାଙ୍କର ଟିକେ ରହୁଛି ହଁ ବାଉଳ ଚାଉଳ ବିଚଳିତ ଆଉ ଟିକେ ତରବରୁ ଛାନିଆ ଆଉ ସେମିତି ହଉଛି।
ଆଜ୍ଞା।
ତାଙ୍କର ଟିକେ ପ୍ରଚଷ୍ଟ
ହଁ ସେ ଟିକେ ଅତ୍ୟନ୍ତ ବ୍ୟସ୍ତ ହେଇଯାଉଛନ୍ତି। ଆଜ୍ଞା ତାଙ୍କରର ବ କଥାଏଁ ସେ ଟିକେ ନିଜକୁ ଭାବି ଦଉଛନ୍ତି। ଆଜ୍ଞ ଅଗ ମୁଣ୍ଡି ବଗ।
ଟିକେ ପାଣି ପିଉଥିଲି ଆଜ୍ଞା।
ଆଜ୍ଞା ଆଜ୍ଞା ପାଣି ପିଅନ୍ତୁ ଆପଣଙ୍କ ଦେହ ଖରାପ ଅଛି ଆପଣଙ୍କ ଦେନ୍ତୁ ପାଣି ପାଣି ଅତ୍ୟଧିକ ରେ ପାଣି ପିଇବା କଥା ଆପଣ ନିଶ୍ଚୟ ଭାବେ
ହଁ ମୁଁ ଏବେ ବିସଲେରି ପିଉଛି କହି ତ ହବ ବନି କିଛି।
ଆପଣ ବିଶିଲାରୀ ଅରେ ଆମେ ମୁଁ ଏନା କଳା ପାଣି ପିଉଥିଲି ଆଜ୍ଞା କଳା ପାଣି।
ହଁ ଆପଣ ଆ ସେଇଟା ପିଇପାରିବେ ଆପଣ ବ୍ଲୁ କ ହଁ ବହୁତ ଆପଣଙ୍କର ଦାମୀ କିଆ ବୋତଲ ସେ ବହୁତ ଦର ଅଧିକ ହୁଁ।
ଆଜ୍ଞ ମାତ୍ର ତିନିଶହତିଶ ଟଙ୍କା ଆସ୍ଥ ରହିନ୍ତୁ ଆପଣ ମୁଁ ଠାକୁ ଠାକୁରଙ୍କ ପାଖରେ ଏତିକି କାମନା କରିବି ଆପଣଙ୍କ ଦେହ ବହୁତ ଜଲଦି ସୁସ୍ଥ ହେଇଯାଉ ଆଜ୍ଞା ଆଜ୍ଞା। ଧନ୍ୟବା ନମସ୍କାର
ଆଜ୍ଞା ଧନ୍ୟବାଦ।